ହ୍ୟାଲୋ, ହଁ ମାଇଁ କେମିତି ଅଛନ୍ତି?
ଭଲ ଅଛି ଭଲ ଅଛେନ୍ ଆଉ ଆପଣ କେମିତି ଅଛନ୍ତି?
ହଁ ମୁଁ ଭଲ ଅଛି, ଆଉ କୋଉଠି ଏବେ?
ଭାଇ ଆମେ ତ କାର୍ଯ୍ୟାଳୟରେ ଆଉ କଣ କରିବା ଭାଇ କୁହନ୍ତୁ।
ଆଉ ବର୍ଷା ହଉଚି ଆପଣଙ୍କ ସେପଟେ?
ହଁ ଭାଇ କୁହନ୍ତୁନି ବହୁତ ଜୋର ଜୋର ବର୍ଷା ହଉଚି ଭାଇ। ଏମିତି ବର୍ଷା ମୁଁ କେବେ ଦେଖି‌ନଥିଲି ଏବେ ତିନି ଚାରି ଦିନ ହବ ପୁରା ପ୍ରବଳ ବର୍ଷା ହଉଛି ଭାଇ କେମିତି ଛାଡ଼ିବ ମତେ ଯାହା ଲାଗୁଛି ଲଘୁଚାପର ହିଁ କାରଣ ହେଇଥ୍ ବ, ନା କଣ କହୁଚନ୍ତି ଭାଇ ଆପଣ?
ହଁ ତିନି ଚାର ଦିନ ହେଲାଣି ବର୍ଷା ହେଲାଣି।
ଆଜ୍ଞା-ଆଜ୍ଞା ଆପଣଙ୍କର ସେ ଆପଣଙ୍କର ସେପଟେ କେମିତି?
ନାଇଁ ଆମର ତ କାଇଁ ଏ ଯାଏଁ ଭଲ କି ବର୍ଷା ହେଇନି ଆମର ଲୋକ ଚାଷବାସ କରିବା ପାଇଁ ଜଗିଛନ୍ତି। ଇଆଡେ ଖରିଫ୍ ଚାଷ ଆରମ୍ଭ ହ ବ, ଦେଖିଲା ବେଳକୁ ଏ ଯାଏଁ ଭଲ କି ବର୍ଷା ହଉନାହାନ୍ତି ଲୋକ ସବୁ ମୁଣ୍ଡରେ ହାତ ଦେଇକି ବସିଛନ୍ତି।
ଆଜ୍ଞା-ଆଜ୍ଞା, ଓହୋଃ ଏମିତି କଥା ତାହେଲେ ଆମର ଏପଟେ ବର୍ଷା ହୋଇଛି। ଆମେ ଚାହୁଁଚୁ ବର୍ଷା ଯାଉଁ, କିନ୍ତୁ ଆପଣ ଚାହୁଁଛନ୍ତି ବର୍ଷା ହଉ। ମାନେ ଏଇଟା କୋଉ ଭଳିଆ କୁହନ୍ତୁନି ନାଇଁ କଣ କହୁଛନ୍ତି ଭାଇ? ତ ଏ-ଏ-ଏ-ଏ ଅଦିନଆ ବର୍ଷା ବିଷ୍ ଷୟରେ ଆପଣ କଣ କହିବା ପାଇଁ କଣ ଚାହୁଁଛନ୍ତି କୁହନ୍ତୁ ଟିକେ।
ମୁଁ ସେଇଆ ଭାବୁଛି ଯେ ଏଇଟା ତ ମାନେ ମତେ ଲାଗୁନି ଯେ ନର୍ମାଲ ଏ ମାନେ ଖାଲି ବର୍ଷା ହଉଛି। ଏଇଟା ଲଘୁଚାପର ହିଁ ପ୍ରଭାବ, ନହେଲେ ଏମିତି ବର୍ଷା କେବେ ଝଡି ଲାଗିକି ରୁହନ୍ତାନି।
ହଁ ଭାଇ, ନାଇଁ କିନ୍ତୁ ମୁଁ ଯାହା ଶୁଣିବାରେ ସେପଟେ କଣ ଆନ୍ଧ୍ରପ୍ରଦେଶ କି ଆମର ଯୋଉ-ଯୋଉ ଦକ୍ଷିଣ ହଁଅ-ଅ ଦକ୍ଷିଣ ରାଜ୍ୟରେ ଯୋଉ ମାଡି ଆସୁଥିବା ଏମିତି ବାତ୍ୟା ନହେଲେ ତ ଏମତି ଝଡ ତୋଫାନ ସେଥିରୁ କିଛି ପ୍ରଭାବ ହଉଚି ବୋଲି ଭାବୁଥିଲି। କିନ୍ତୁ ମତେ ତ କାଇଁ ସେଇୟା ଲାଗୁନି। ଏଇଟା ତ ଅଦିନିଆ ମେଘର ବର୍ଷା, ମୁଁ ତ ଭାବୁଥିଲି ପହିଲି ବର୍ଷାରେ ଟିକେ ଯାହାେଲେ ବି ଗୋଟାଏ ଦିନ ନହେଲେ ତ ବେଶୀରେ ବେଶୀ ଦୁଇ ଦିନ ଭିତରେ ହବ। କିନ୍ତୁ ଏଇଭଳିଆ ଭାବରେ ଯୋଉ ବର୍ଷା ଟା ହଉଛି ଭାଇ କୁହନ୍ତୁ ନାହିଁ ଆଉ ଯଦି ଏ ବର୍ଷା ଯଦି ଲାଗି ରହିବ ବଲେ ବନ୍ୟା ହବାର ବି ସୁନିଶ୍ଚିତ ଅଛି ନା କଣ କହୁଛନ୍ତି ଭାଇ ଆପଣ? ଏଥିର ମତାମତ କଣ ଆପଣଙ୍କର?
ଅଧିକ ବର୍ଷା ହେଲେ ତ ନିଶ୍ଚୟ ବନ ବନ୍ୟା ହେଇଯିବ ଆଉ ଏବେ ନୂଆରେ ଯେହେ ଏଠୁ ବର୍ଷା ହଉଛି ଯଦି ବନ୍ୟା ହେଲା ମାନେ ଏବେ ଫସଲ କରିବାର ଦିନ। ସେଇ ଫସଲ ସବୁ ଯାକ ଖରାପ ହେଇଯିବ ଆଉ ଲୋକ?
ଯୋଉ ନଷ୍ଟ ହେଇଯିବ ଆଉ ସେଥିରେ ତ ଆମେ ତଚା
ହଁ।
ଏ ରହୁଛି ଧୀରେ କରନ୍ତି ହ୍ୟାଲୋ।
ହଁ ତ ଆମର ଏପଟେ ତଳି ଲଗେଇବା? ପାଇଁ ଇ ଆମେ ଆମେ ଏପଟେ ତଳି ଲଗେଇବା ପାଇଁ ବ୍ୟସ୍ତ ହେଲୁଣି। କିନ୍ତୁ ବର୍ଷାର ପ୍ରଭାବ ଅ ଜମା ଏପଟେ ନାହିଁ। ଆଉ ସିଏ କେମିତି ଆମର ଚାଷବାସ ଏଇ ବର୍ଷ ହବ ପନିପରିବା କେମିତି ଲାଗିବ। କେବେ ପୁଣି ସେ ଫଳ ଫଳିବ ଆଉ ଉ ଗଛ ମାନ ଯଦି ଠିକରେ ପାଣି ନ ପାଇଲେ। ସେଇଟା ପାଇଁ ବି ବହୁତ ଅସୁବିଧା ହବ ତ ଚାଷ ବାସ ସବୁ ଉ ଡେରି ହେଇଯିବ। ଆଉ ଚାଷ ବାସ ଡେରି ହେଲେ ସବୁ ଉ ମାନେ ଏ ପନିପରିବା ବି ବାହାରିବା ପାଇଁ ଲେଟ୍ ହବ। ଆଉ ପନିପରିବା? ଦର ବି ବଢିଯିବ ଯଦି ଠିକ ସମୟରେ ପନିପରିବା ର ଉତ୍ପାଦନ ଯଦି ନହେଲା। ସେଥିପାଇଁ ବହୁତ ଚିନ୍ତା ଲାଗୁଛି ଆଉ ଅ କିନ୍ତୁ ପ୍ରଥମ ବର୍ଷା ର ମଜା ହିଁ କିଛି ଅଲଗା। ଆ ସମସ୍ତଙ୍କ ପାଇଁ ତ ଏଇଟା ମଜାର ସେ ନୁହଁ କିନ୍ତୁ ଯୋଉମାନେ ଟିକେ ଭଲ ଅ ଅ ଅ ଅ ତାଙ୍କର କରୁଛନ୍ତି ଆଉ ସେଇ ବର୍ଷାରେ ଯଦି ସେମାନେ ଟିକେ ମାନେ ମଜା ଉଠେଇବାକୁ? ଚାହୁଁଛନ୍ତି ତ ଯେତେ ଏ ଏଁ ମାନେ ଏ ପାହାଡିଆ ଅଞ୍ଚଳରେ ବର୍ଷାର ମଜା ବହୁତ ଭଲ ଭାବରେ ନେଇ ପାରନ୍ତି। କିନ୍ତୁ ଏଇ ସହରାଞ୍ଚଳରେ ଏ ବର୍ଷାର ପ୍ରଭାବ ଭଲ କି ନାହିଁ। ଆଉ ସେଇ ବର୍ଷା ନହବା ଦ୍ଵାରା ଆହୁରି ଲୋକ ସେଇ ଗରମରୁୁ ବି ଶାନ୍ତି ପାଇନାହାନ୍ତି ଏ ଯାଏ।
ହଁ କହିଲି ତ ଠିକ। ଯେଉଁ ଟାଇମ ବର୍ଷା ଖୋଜୁଥିବା ସେ ଟାଇମରେ ତ ବର୍ଷା ପଳେଇ ଆସିଲା କିନ୍ତୁ? ବ ଆମର ଏପଟେ ହଁ ତ ଏହି ମତରେ ଭାଇ ମୁଁ ଆଉ ଗୋଟେ କଥା କଥା କହିବା ପାଇଁ କହୁଛି। ଦେଖନ୍ତୁ। ହଁ ହଁ ଯାଇ ହଁ ହେଇଗଲା ଆପଣ ବି ସେଇ ଚାରି ଦିନଟା ନେଇକି କେମତି ଲାଗିବ କିନ୍ତୁ?
ହଁ ହଁ ଠିକ କଥା କହିଲେ ଭାଇ କିନ୍ତୁ ଆପଣଙ୍କୁ କୋଉ ଋତୁ ଭଲ ଲାଗେ ସବୁଠୁ? ମାନେ ବର୍ଷା ଋତୁ ନା ଖରା ଋତୁ ନା ଶୀତ ଋତୁ।
ନାଇଁ ଦେଖନ୍ତୁ ଭାଇ ମତେ ତ ସବୁ ଋତୁ ପସନ୍ଦ ଲାଗେ କିନ୍ତୁ ବେଶୀ ଋତୁ ଯଦି ଅତ୍ୟଧିକ ଯଦି ହୁଁ ଗ୍ରାସ ହୁଏ ତ ସେ ଦିନିଷଟା ଦେହ ପାଇଁ ହାନିକାରକ। ଯେମିତି ବର୍ଷା ଦିନରେ ପ୍ରବଳ ପ୍ରଚଣ୍ଡ ଖରା ଯଦି ଇଏ ହେବ ତ ସେଟା ବି ଦେହ ପାଇଁ ଅସୁସ୍ଥ ଆଉ ଶୀତ ବି ଯଦି ଅତ୍ୟଧିକ ଶୀତ ହେବ କିନ୍ତୁ ରୁ ମାନେ ସବୁଠୁ ବହୁତ ଭଲ ଆମର ସେତେବେଳେ ହିନ୍ଦୁ ଧର୍ମକୁ ବାର ମାସ ବାର ପର୍ବ। ତ ତାପରେ ଛଅଟାଋତୁ ସେଟା ଆମକୁ ବହୁତ ଗର୍ବ ଅନୁଭୂତି କରେ ଏମିତି ବି ଆମେ ଋତ ଋତୁ କୁ କୋଉ ଦିନିଷରେ ବି ଇଏ କରିବେ ନାହିଁ କିନ୍ତୁ ଆପଣ ଯେହେତୁ କହିଲେ ଋତୁ ବିଷୟରେ ତ ମତେ ଯ ପତ୍ର ଝଡା ଋତୁ ଯୋଉ ନୁହେଁ କି ବସନ୍ତ ଋତୁ। ସେଇଟା ମତେ ବହୁତ ଉ ଭଲ ଲାଗେ କାହିଁକି ନା ହଁ ହଁ ସେଇ ଟାଇମ୍ ରେ ପତ୍ର ଅ ଝଡିବା ସମୟରେ ନୂଆ ପତ୍ର ଯୋଉ ହଁ କହଁଳିିବ ସେଇ ଋତୁ ଟା ବହୁତ୍ ପସନ୍ଦ ଲାଗେ। ଆଉ ଯେତେବେଳେ ଶୀତ ଋତୁ ତ ଧୀରେ ଆଗମନ ହୁଏ। ମୁଁ କହୁନି ପୁରା ମଧ୍ୟାହ୍ନ ପଡେ କିନ୍ତୁ ଶୀତ ମତ୍ ଋତୁରେ ଯେତେବେଳେ ଧୀରେ ଧୀରେ ଶୀତ ଟା ବଢେ ସେଇ ଋତୁ ଟା ବି ବହୁତ୍ ଭଲ ଲାଗେ ସବୁ ଋତୁରେ ହ ପ୍ରଥମ ଯୋ ମେସେଜ ଯୋଉ ରହୁଛି ସେ ଋତୁରେ ତ ବହୁତ ଭଲ ଲାଗିଥାଏ, ଆପଣଙ୍କୁ ମତ କଣ ଥାଏ।
ହଁ। ଯଦି ମତେ ପଚାରିବେ ମତେ ତ ସବୁ ଋତୁ ଭଲ ଲାଗେ କିନ୍ତୁ ସବୁ ଋତୁ ମଧ୍ୟରେ ମୋତେ ଶୀତ ଋତୁ ଋତୁ ଟା ବେଶି ଭଲ ଲାଗେ କାରଣ ଶୀତ ଋତୁ ଟା କଣ ପାଇଁ ମାନେ ସବୁଆଡେ ଶୁ ଶୁଖିଲା ଥାଏ। ସବୁଆଡେ଼ ଟିକେ ଟିକେ ଶୀତ ହଉଥାଏ ବେଶି
ତିକ ଅ ମାନେ ଅ ଯତ୍ନ ନଥାଏ ତ ଶୀତ ଋତୁରେ କଣ ପନିପରିବା ବି ଭଲ ମିଳେ ଚାଷ ବାସ ଭଲ ହୁଏ ଅଁ ବହୁତ ଭଲ ଖାଇବା ଜିନିଷ ଆମକୁ ମିଳେ ଶୀ ଶୀତ ଦିନ୍ ରେ ବର୍ଷାରେ କଣ ବର୍ଷାରେ ଏଁ ଆମର ଧାନ ଚାଷ ହୁଏ। ଯୋଉଟା କି ଆମର ମୁଖ୍ୟ ପରିବା ମୁଖ୍ୟ ଶସ୍ୟ। କିନ୍ତୁ ଅ ଅତ୍ୟଧିକ ବର୍ଷା ହେଲେ ବି ଫସଲ ବି ନଷ୍ଟ ହୁଏ ଆମକୁ ଯାତାୟାତରେ ଅସୁବିଧା ହୁଏ। କଉଠି ଆମେ ଭଲ କି କୋଉ କାମରେ ବାହାରିଲା ବେଳୁ ବର୍ଷା ହଉଥିଲେ ଆମେ ଯିବା ଆସିବା କରିପାରୁନାହିଁ। ତାପରେ ଥଣ୍ଡାରେ ଯଦି ଉଦା ହବା ବଲେ ଆହୁରି ସେଇଠି ଉଁ ଦେହ ଖରାପ ହୁଏ। ଥଣ୍ଡା ହୁଏ ଜର ହୁଏ ବହୁତ ପ୍ରକାର ଅସୁବିଧା ବି ହୁଏ। ବର୍ଷା ଦିନେ କହିବାକୁ ଗଲେ ଶୀତ ଦିନରେ ସେମିତି ଅସୁବିଧା କିଛି ନଥାଏ। ପୁରା ଶୀତ ଦିନ ସାରା ଆମେ ଯୁଆଡେ ଯେତ ଯେତେବେଳେ ଚାହିଁବା ଯାତାୟାତ କରିପାରିବା ଯାହା ପନିପରିବା ଫଳମୂଳ ଖାଇବା ବହୁତ୍ ଭଲରେ ଆମକୁ ଏଁ ହାତକୁ ମିଳିଯିବ। ଆଉ ପାଖ ପନି ପାଖ ଅ ଦୋକାନ ବଜାରରେ ବି ସବୁ ଜିନିଷ ଠିକ୍ ସମୟ ରେ ମିଳିଯାଏ ଭଲ ରେଟ୍ ରେ ମିଳେ ଭଲ ପଇସା ରେ ମିଳେ।
ଆଜ୍ଞା ଏକଦମ୍ ଭାଇ ଆପଣ ହୁଁ। ହୁଁ ଏକଦମ୍ ଠିକ୍ କଥା କହିଲେ ଭାଇ ସେଥର ତ ଶୀତ ଋତୁରେ ଗୋଟେ ବହୁତ ଭଲ ବି ଲାଗେ ବି ଯେ ଭଲ ଭଲ ନୂଆ ନୂଆ ଜ୍ୟାକେଟ ମସାଜ ପିନ୍ଧି ହୁଏ। ଆମ ଶୀତ ଦର୍ଜ ରକ୍ଷା ପାଇବା ପାଇଁ ନୂଆ ନୂଆ ନୂଆ ନୂଆ ମାନେ ପୋଷାକ ତାପରେ ଯୋଉ ଆମର ମାନେ ବହୁତ ଭଲ ର ମାନେ ହଁ ଆମେ ସଫାସୁତୁରା ହେଇକି ଗୋଟେ ଯିବାର ସେଟା ଗୋଟେ ଆନନ୍ଦ ମିଲୁଛି। ତ କଣ କହୁଛନ୍ତି ଭାଇ କିନ୍ତୁ ସେ ତ ହାଲୋ ହଁ ଭାଇ, ଠିକ୍ ହଁ ଠିକ୍ କହିପାରୁଛି ତ ମୁଁ? ହଁ ଭାଇ ଏଇଟା ତ ରହିଲା ଆମର ଇଏ ଉପରେ। ଆଉ ଆମର ଆମର ଯୋଉ ଦୈନନ୍ଦିନ କାମ ବିଷୟରେ ଆପଣ କଣ କରନ୍ତି? ମାନେ ଦୈନନ୍ଦିନ ଖାଇବା ପିଇବା ଆପଣ ଦେହ ପା ସବୁ ଠିକ୍ ଠାକ୍ ଅଛି ନା ଭାଇ?
ହଁ ଏବେ ତ ଦେହ ପ ସବୁ ଭଲ ଅଛି। କିନ୍ତୁ ବେଳେ ବେଳେ ଟିକେ ଥଣ୍ଡା ବି ହେଇଯାଏ। ଏଇ ଶୀତ ଦିନ ଟିକେ ଟିକେ ଥଣ୍ଡା ବି ବେଳେ ବେଳେ ହେଇଯାଉଛି। ଆଉ ପୋଷାକ ପତ୍ର ଭଲରେ ଶୁଖୁ ଶୁଖେଇବାକୁ ବହୁତ ଅସୁବିଧା ହଉଛି। ହଁ ତ ପୋଷାକ ପତ୍ର ସବୁ ଯେହେ ଓଦା ହେଇଯାଉଛି ସବୁବେଳେ। ଏ କାର୍ଯ୍ୟାଳୟ କୁ ଯିବା ଆସିବା ବାଟରେ ଓଦା ହେଇଯାଉଛି। ଏ ଗୋଟେ ଦିନରେ ଦୁଇ ପ୍ର ଦୁଇ ହଳ ମାନେ ଆମେ ପିନ୍ଧୁଛୁ। ଆଉ କିନ୍ତୁ ସେ ସବୁ ଧୋଇକି ସୁଖେଇଲା ବେଳେ ବହୁତ ଅସୁବିଧା ହଉଛି। ଏ କିନ୍ତୁ ବର୍ଷା ଦିନିରେ କଣ ଟିକେ ଅ ଆମର ଏରିଆ ପଟରେ ଯେମିତି ପାହାଡ ପର୍ବତ ଏରିଆ ତ ବୁଲିବାକୁ ବି ଭଲ ଲାଗେ। ଆଉ ଆଠୁ ଭଲ ଶୀତ ଦିନରେ ସମସ୍ତେ ଭ୍ରମଣ ପାଇଁ ଭଲ ଯୋଜନା କରିପାରନ୍ତି। କାରଣ ସେଇଠି ସେତିକି ଖରା ନଥିବ, ବର୍ଷା ନଥିବ ବୁଲାବୁଲି କରିବା ପାଇଁ ଭଲ ଲାଗେ। ଆଉ ହୋଟେଲ ହେରିକା ମଧ୍ୟ ସବୁ କମ୍ ଦାମ ରେ ଠିକ୍ ସମୟରେ ମିଳିଯାଏ। ଆ ତ ଆମେ ବହୁତ ଭଲରେ ବୁଲିପାରୁ।
ଆଜ୍ଞା ଆଉ ଗୋଟେ ଜିନିଷ ଟେ ଭୁଲି ଗଲେ ସେଟା ବଣଭୋଜି। ଯୋଉ ଆପଣ କହିଲେ ବଣଭୋଜିରେ ବହୁତ ଭଲ ଅନୁଭବ ହୁଏ। ନା କଣ କହୁଛନ୍ତି ଭାଇ? ହଉ ଭାଇ, ହଉ ଭାଇ ମୋର ତ କୁହନ୍ତୁ କୁହନ୍ତୁ।
ବଣଭୋଜି କରିବା ପାଇଁ ତ ମାନେ ଶୀତ ଦିନ ସବୁଠୁ ଉତ୍ତମ ସମୟ ମନା ଯାଏ। ଆଉ ସେଇଠି ଆମେ ସବୁବେଳେ ପାହାଡ, ପର୍ବତ, ଝରଣା ପାଖ ଦେଖିକି ଆମେ ଯାଇଥାଉ ବଣଭୋଜି କରିବାକୁ।
ଆଜ୍ଞା ଆଜ୍ଞା।
ପରିବାର ସହିତ ବି ଯାଇଥାଉ। ଆଉ କାର୍ଯ୍ୟାଳୟରେ ଆମର ଯୋଉମାନେ ସହକର୍ମୀ ମାନେ ଅଛନ୍ତି ସେମାନ ଙ୍କୁ ବି ନେଇକି ଯାଇଥାଉ। ଆଉ ଯୋଉମାନେ କି ବହୁତ ଭଲ କାମ ଦାମ କରନ୍ତି ସହଯୋଗ ଠିକ୍ ରେ କରନ୍ତି ଆଉ ଉ ପଇସା ପତ୍ରରେ ବି ବେଶୀ ଅଭାବ ହୁଏନି କାରଣ ସମସ୍ତେ ମିଶିକି ମିଳିତ ଭାବରେ ଗୋଟେ ଭୋଜି କରୁ। ତ କାହାକୁ ଖର୍ଚ୍ଚ ଟା ବେଶୀ ବାଧେ ନାହିଁ। ସମସ୍ତଙ୍କୁ ସମାନ ଆମେ ଏ ମିଶି ବାଣ୍ଟିକି କରିଦଉ। ଆଉ ସେଇଟା ହିଁ ସବୁଠୁ ଭଲ ଲାଗେ। ଆଉ ଶୀତ ଦିନରେ ହିଁ ପ୍ରାୟ ଭୋଜି ପତ୍ର କରିହୁଏ ଭଲରେ।
ଆଜ୍ଞା ଆଜ୍ଞା ହଁ, ଠିକ୍ ଅଛି ଭାଇ ଆପଣଙ୍କ ସହିତ କଥା କଥା ହେଇକି ତ ବହୁତ ଭଲ ଲାଗିଲା। ତ ମୁଁ ପୁଣି ଥରେ ଯଦି ଆପଣ ଆମ ସହିତ ଯଦି କ ମାନେ ଆପଣଙ୍କ ସହିତ ଯଦି ସୁଯୋଗ ମିଳେ ତ ବହୁତ ଭଲ ଲାଗିଲା ଆପଣଙ୍କ ସହିତ। ତ ଭାଇ ମୁଁ ବର୍ତ୍ତମାନ ରଖୁଛି ଧନ୍ୟବାଦ।
କଥା ହେବା ପାଇଁ ବହୁତ ଭଲ ଲାଗିଲା। ଆଉ ଆପଣ ଏତିକି ସମୟ ଦେଲା ଦେବା ପାଇଁ ଆପଣଙ୍କୁ ବହୁତ ଧନ୍ୟବାଦ। ଆଉ ଆଶା କରୁଛି ଆ ଆପଣଙ୍କୁ ଆଗାମୀ ସମୟରେ ବି କେତେବେଳେ କଥା ହେବାକୁ ସୁଯୋଗ ମିଳିବ।
ଆ-ଆଜ୍ଞା ଆଜ୍ଞା ଧନ୍ୟବାଦ ଧ ଆପଣ ବି ଭଲରେ ରୁହନ୍ତୁ ଭାଇ।
ହୋଉ ଭାଇ ଧନ୍ୟବାଦ।